ହାଲୋ ହ୍ୟାଲୋ ଶୁଣାଗଲା?
ଆଜ୍ଞା ଆଜ୍ଞା ସୁବିଲା।
ହ୍ୟାଲୋ ସୁଣାଗଲା ହ୍ୟାଲୋ? ମ୍ୟାଡ଼ାମ ହାଲୋ ହଁ ନମସ୍କାର ଶୁଣାଗଲା?
ଆଜ୍ଞା।
କଣ କଣ କରୁଛନ୍ତି?
ଆଜ୍ଞା ଏବେ ଟିକେ ବିଲ ଆଡେ ବୁଲିବା ପାଇଁ ଆସିଥିଲି।
ଓ ଖାଇସାରିଲେଣି? ଖାଇସାରିଲେଣି?
ଆଜ୍ଞା ଖାଇସାରିଲିଣି।
ଏ ବର୍ଷା କମିଛି?
ନାଇଁ ଆଜ୍ଞା ବର୍ଷା ପ କହୁଛି ମୁଁ ଧରିକି ଆସିଛି ତା ଯେହେତୁ ବିଲ ଟିକେ ଦେଖିବାକୁ ପଡିବ ତ ସେଇ ତା ଧରିକି ଆସିଛି।
ଏବେ କଣ ଚାଷ ହେଇଛି ଧାନ ନା କଣ?
ଆଜ୍ଞା ଆଜ୍ଞ ଧାନ ଚାଷ ହୋଇଚି ଏବେ।
କେତେ ବଡ ବଡ ଗଛ ହେଲାଣି?
ଆଜ୍ଞା ଗଛ ତ ଦି ଆଙ୍ଗୁଳି ଭଳିଆ ହେଇଗଲାଣି।
ଓ ପାଣି ହି ରହିଯାଇଥିବ ନା।
ଆଜ୍ଞା ଆଜ୍ଞା ତ ସେଥି ପାଣି ଟିକିଏ ରହଗଲେ ପଚିଯିବ ନା।
ହଁ ତାକୁ କେମିତି କାଢୁଛନ୍ତି କେମତି? ହୁଁ।
ଆଜ୍ଞା ତାର ଆଜ୍ଞା ଘାଇ ଅଛି ସେ ଘାଇ ରୁ ଖୋଲି ଦଉଛୁ ତ ପାଣି ସେ ପଳଉଚି।
ଓହୋ ହଁ ଏବେ ସାଧବ ବହୁ ଯ ରହୁ ଛନ୍ତି।
ଆଜ୍ଞା।
ସାଧବ ବୋହୁ ଯୋଉ ରେଡ କଲର ର ଯୋଉ।
ଆଜ୍ଞା ନାଇଁ ସେରା ତ ମୁଁ ଜାଣିନେଇ ହେରା ଦେଖି ନାଇଁ ଆଜ୍ଞା।
ପୋକ ଭଳିଆ ଯୋଉ ଭେଲଭେଟ୍ କଲର ରେଡ୍ କଲର। ସେଇଥିରେ ପୋଛିଦେ।
ମୁଁ ଦେଖି ନେଇଁ।
ହଁ ସେ ଆଗୁରୁ ଥିଲେ ଏବେ ଏବେ ବାହାରୁଛନ୍ତି ବହୁତ କମ ବାହାରୁଛନ୍ତି।
ଆଜ୍ଞା ଆଜ୍ଞା।
ରାଜ୍ୟ ବହୁତ କମ ବାହାରୁଛନ୍ତି। ଆଉ କନ୍ ଖାଇଲେ ଏବେ?
ଆଜ୍ଞା?
ଏବେ କଣ ଖାଇଲେ?
ଆଜ୍ଞା ଏବେ ବିସ୍କୁଟ ଖାଇଥିଲି ଚାରି ପାଞ୍ଚଟା ଆଉ କାଜୁ ଦୁଇଟି ଖାଇଥିଲି।
ଆଜ୍ଞା ଆଉ ରାତିରେ ଭିଜେଇକି ରଖିଥିଲେ ନା, ଏମିତି ଖାଇଲେ ଶୁଖିଲା।
କାଜୁ ଶୁଖିଲା ଆ ଖାଇଲେ।
ହଁ ହଁ ଆଲମଣ୍ଡ ଟା ବେଶୀ ଭଲ କାଜୁଠୁ କିନ୍ତୁ।
ଆଜ୍ଞା ଆଜ୍ଞା କିନ୍ତୁ ଆଲମଲଡ ଥିଲା ଯେ କିନ୍ତୁ ମୁଁ କାୁଜୁ ଖାଇ ଦେଇଥିଲି।
ହଁ ଭିଜେଇକି ଖାଇଲେ କିନ୍ତୁ ତାର ବେଶୀ ମାନେ ଭଲ ବହୁତ। ଉଁ ହୁଁ, ଘରଠୁ ବିଲ କେତେ ବାଟ କି?
ଆଜ୍ଞା ଘରଟେ ବିଲ ହବ ଆଜ୍ଞା ଯାହାହେଲେ ବି ଗୋଟେ ଦୁଇ ତିନ କିଲୋମିଟର ହେଇଯିବ।
ଉଁ ଉଁ, କେମତି ଯାଉଥିଲେ?
ଆଜ୍ଞା ଯେହେତୁ ତ ବର୍ଷା ହଉଛି ଆଉ ଗାଡି କି ସାଇକେଲ ରେ ତ ଆସି ହବନି ନା।
ହଁ। ଚାଲିକି ଯାଉଛନ୍ତି ହଁ ଦେଖିକି ଆସ ଆସିଲେଣି ହେରୀ ନା ଯାଉଛନ୍ତି ଏବେ?
ଆଜ୍ଞା ଆଜ୍ଞା ମୁ ଏଇ ପା ଯାଉଛି ପହଞ୍ଚିିବି ପାଖା ପାାଖିରେ ହେଇଗଲିଣି।
ଓହୋ ଭଲ ଆଉ।
ଆଜ୍ଞା ଆଉ ଆଜ୍ଞା ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଏବେ ହଁ ସୁନ୍ଦ ଶାଶୁ, ଶ୍ୱଶୁର, ସ୍ୱାମୀ ମୁଁ ଝିଅ।
ଆଜ୍ଞା।
ଆପଣଙ୍କର?
ଆଜ୍ଞା ଆମର ବାପା ଅଛନ୍ତି, ମା ମୁଁ ବଡ ଅଛି ଆଉ ମୋର ଜଣେ ସାନ ଭାଇ ଅଛନ୍ତି।
କିଏ ଆପଣ ବଡ ନା ଆଉ ବଡ କିଏ ଅଛନ୍ତି?
ଆଜ୍ଞା ଆଜ୍ଞା ମୁଁ ବଡ।
ସେଇ ତୁ ଜରିଟା ପକେଇ ଆଜ୍ଞା। ସେ ପ ଡଷ୍ଟବିନରେ ଭଲ
ଆଜ୍ଞା ଆଉ ଆଜ୍ଞା ଖାଇଥିଲେ କଣ ଆଜି?
ମୁଁ ଏବେ ଦିଥର ଚା ପି ସାରିଲିଣି କିଛି ଖାଇନି ଆହୁରି ସେଥିପାଇଁ ଗ୍ୟାସ ହେଇ ଯାଉଛି ମୋର।
ଆଜ୍ଞା ଖାଲି ଚାହା ପିଇକି ଆଜ୍ଞା ପେଟ ପୂରେଇ ଦଉଛନ୍ତି ବୋଧେ?
ସେଆ ଫା ମୁଁ ସକାଳେୁ ଯେତେଥର ଚା ଦେଇଦବ ମୁ ପିଦେବି କିନ୍ତୁ ତାପରେ ଏଟା ଗ୍ୟାସ୍ ଟା ହବ ମୋର।
ଆଜ୍ଞା।
ମତେ ମୋର ସେ ଚା ପିଇକି ପେଟ ଫୁଲେଇ ଯାଏ ଭୋକ ମରିଯାଏ।
ଆଜ୍ଞା ଏ ଚା ତ ଖାଇଲେ ଆଜ୍ଞା ପେଟ ନାଡରେ ପଡିଛି ମାନେ ଉ ମାନେ କଣ କୁହନ୍ତି ନା ଛୋଟ ହେଇଯଏ କୁହନ୍ତି।
ହଁ ମୋର ସବୁବେଳେ ଚା।
ଆଜ୍ଞା ସେଥିପାଇଁ
ସେ ଦସ୍ ହୁଁ ତିନି ଚାରିଥର ଚା ପିବି ପୂରା ମୁଁ ସକାଳୁ। ଆଉ ସନ୍ଧ୍ୟାବେଳେ ପିଏନି ସକାଳେ ବେଶୀ ଟିକେ ପିଏ।
ଆଜ୍ଞା ଆଜ୍ଞା ସକାଳ ବେଳେ ତ ଥଣ୍ଡା ପାଠ ଯେହେତୁ ଟି ଚାହା ପିଇଦେଲେ ଲୋକଙ୍କର ଶାନ୍ତି ମିଳେ।
ହଁ।
ତାପରେ ଆପଣ ଜାଣିଥିବେ।
ହଁ ଆପଣ ପିଅନ୍ତିନି?
ନାଇଁ ଆଜ୍ଞା ମୁଁ ଚା ଛାଡ଼ି ଦେଇଛି ଚାହା ପିଉନି ଆଉ।
ଆଜ୍ଞା ଗ୍ୟାସ ହେଲା ପରଠୁ ଛାଡି ଦେଇଥିବେ ଆଉ। ମୋର ତ ମଝିରେ ଏତେ ସିଭିିୟର ଗ୍ୟାସ୍ ହେଲା ମାନେ ଜମା ଜମା ଭୋକ ହିଁ ହବନି। ଜମାରୁ ଭୋକ ହବନି। ଦିନ ରାତି ପାଞ୍ଚ ଛଅ ଦିନ ଭୋକ ଏତେ ହେଲା ତାପରେ ଏମ୍ ତିି ଖାଲି ମାନେ ଏତେ ଗ୍ୟାସ ହବ ଯେ ମୁଁ ଦି ତିନିଟା ଗ୍ୟାସ ମେଡିସିନ ଖାଇଦେବି ଇରା ଭଲ ନହେଲେ ଖାଇବି ବାଧ୍ୟ ହେଇକି।
ଆଜ୍ଞା ଆଜ୍ଞାା ନାଇଁ ଆଙ୍ଗେ ଏତେ ଗ୍ୟାସ୍ ମେଡ଼ିସି ଖାଇଲେ କଣ ଭଲ କି?
ସେୟା ବା ଭଲ ନୁହଁ ଜମା।
ଦେହ ପାଇଁ ବହୁତ ଖରାପ।
ହୁଁ ପୁଛୁନୁ। ଓ ହୋ ଆଜ୍ଞା।
ଆଜ୍ଞା।
କ କରୁଥିଲେ?
ଆଜ୍ଞା।
ଘରେ ସମସ୍ତେ କଣ କରୁଥିଲେ ସମସ୍ତେ।
ଆଜ୍ଞା ଘରେ ସମସ୍ତେ ଏବେ ବାପା ତ ଘରେ ନାହାନ୍ତି। ମାଲେ ବାହାରେ ଚାକିରୀ କରିଛନ୍ତି।
ହୁଁ ହୁଁ।
ଆଉ ମା ଏବେ ଘ ଯେହେତୁ ଘର କାମ କ ମା ହାଉସ ୱାଇଫ ଯେହେତୁ ଘର କାମ କରୁଛନ୍ତି ଆ ମୁଁ ଏବେ ଟିକେ ଆସିି ଥିଲି ବିଲାଆଡେ ବୁଲିବା ପାଇଁ।
ସାନ ଭାଇ।
ଏ ସାନ ଭାଇ ତାର ପଢାପଢି କରୁଛି ଏବେ।
ହଉ ହୋଉ ତ ଏବେ ସ୍କୁଲ ନା କଲେଜ ଯାଉଛନ୍ତି ଏବେ।
ଆଜ୍ଞା ଆଜ୍ଞା କଲେଜ ଯୁକ୍ତଦୁଇ ପଢୁଛି।
ହଁ ଏବେ ପ୍ରଥମ ବର୍ଷ ନା ଦ୍ୱିତୀୟ ବର୍ଷ।
ଆଜ୍ଞା ଦ୍ଵିତୀୟ ବର୍ଷ।
ଏ ଟିକେ ଲାଇଫ ରେ ବେଶୀ ପରିଶ୍ରମ କରିବାକୁ ପଡିବ ଆଉ।
ଆଜ୍ଞା ଆଜ୍ଞା।
ହୁଁ ଏଇ ବର୍ଷ ଟା ବେଶୀ ଦେଖିବାକୁ ପଡିବ। କୋଉ ମାନେ କଣ ନେଇଛନ୍ତି ଆ ସାଇନ୍ସ ନା ଆର୍ଟସ ନା କମର୍ସ ଆଜ୍ଞା ହୁଁ ହୁଁ। ଆପଣ ଯୁକ୍ତଦୁଇ ପଢ଼ୁଚନ୍ତି ନା ନାଇଁ?
ଆଜ୍ଞା ହଁ ମୁଁ ପଢ଼ିଚି।
ନା ମୁଁ ପଢିଲା ପରେ ଅଲ ଡିପ୍ଲୋମା।
ଆଜ୍ଞା ଆଜ୍ଞା।
ଓ ହୁଁ।
ଆଜ୍ଞା ଭଲ ହେଲା ଆଉ।
ଆଜ୍ଞା ଆପଣ ଆଜ୍ଞ କଣ ପଢାପଢି କରିଚନ୍ତି ନାଇଁ।
ମୋର ଏଇ ଯୁକ୍ତ ତିନି ପଢିଚି। କଳା ବିଭାଗ ସମାଜ ଶସ୍ତ୍ର।
ଆଜ୍ଞା।
ହୁଁ ଆଉ ପଢିବାକୁଏମେ ଷ୍ଟପ୍ ଲୋ ଗୋଟ ସେ ସେଇ ଚାହୁଁଥିଲେ ଆଉ ପଢିନି ଆଉ। ମୋର ଦୁଇ ହଜାର ସତରରେ ସରିଥିଲା ରୋ
ଆଜ୍ଞା ତାହେଲେ ତ ବୋହୁତ ବଡ ମୋଠୁ।
ହଁ ହଁ ବୋଉତ ବଡ। ବୋହୁତ ବର୍ଷ ଗଲାଣି ନଅ ଦଶ ବର୍ଷ ହେଇଯିବ ଆଉ।
ଆଜ୍ଞା।
ହୁଁ। ଆଉ ସାଙ୍ଗ ମାନ କୁଆଡେ ବୁଲାବୁଲି କରିବାକୁ ଯାଉଛନ୍ତି ନା ନାଇଁ।
ଆଜ୍ଞା।
ଏଇ ପଢିଲା ବେଳେ ସାଙ୍ଗମାନେ କୁଆଡେ ବୁଲାବୁଲି କରିବାକୁ ଯାଉଥିଲେ ନା ଯାଉନଥିଲେ?
ଆଜ୍ଞା ଆଜ୍ଞା ସାଙ୍ଗମାନେ ଯାଇଥିଲୁ ପୁରୀ ଯାଇଥିଲୁ ତାପରେ ସେଇଠି ସାନ ଘାଗରା ବଡ ଘାଗରା ଜେହେତୁ ପାଖରେ ଆମର କେଉଁଝର ବି ଜାଣିଥିବେ?
ହଁ ହଁ ହୁଁ।
ଆଜ୍ଞା ସେଠି ବି ଯାଇଥିଲୁ ତାପରେ ଆଜ୍ଞା ଆଉ ଘଟଗାଁ ତ ଆଜ୍ଞା ଜାଆଣିଚନ୍ତି ଆମର କେଉଁଝରରୁ ପାଖ ସେଠୁ ବି ପାଖ ଆମର ତ ଘଟଗାଁ ଏ ଏ ଯେତେବେଳେ ହୁଏ ଘ୍ ଘଟଗାଁ ପଳଉ ଗୁଣ୍ଡଚା ଖାଇକି ଯାଉ।
ମୁଁ ମୋର ମାମୁଁ ରହୁଛନ୍ତି ମାମୁଁ ଯୋଉ ଯୋଡା ନା କଣ ଅଛି ନା ଗୋଟେ ଜାଗା?
ଆଜ୍ଞା ଆଜ୍ଞା ଯୋଡା ଅଛି।
ହଁ ସେଇଠି ଜବ କରୁଚନ୍ତିି ମାଇନିଙ୍ଗ ଇଏରେ ଜବ କରୁଚନ୍ତି।
ଆଜ୍ଞା।
ମୋ ମାଇଁ ରହୁଛନ୍ତି କେଉଁଝର ଟାଉନ ଉପରେ ସେଆଡେ କିଛି ଖା ସିଲିଟି ଭଲ ନାଇଁ ନା ସେଥିପାଇଁ ଥୋଉଚନ୍ତି।
ଆଜ୍ଞା ଆଜ୍ଞା ସେଇଟା ସତ କଥା। ଟିକେ ଆଜ୍ଞା କଣ କିଲ ମାର୍କେଟ ଉପରେ ଟିକେ କଣ କହନ୍ତି ନା ଯଦି ସବୁ ସୁବିଧାରେ ସୁଯୋଗ ମିଳିଯିବ।
ତାର ସେ ଯୋଡ ଗୋଟେ ସିଆଡେ ଗଲେ। ଏ ମାନେ ଜିନିଷ ପତ୍ର ମିଳିବା ପାଇଁ ପ୍ରୋବ୍ଲେମ ହବ ତାକ୍ ପାଠ ପଢାପଢି ପିଲାଙ୍କର ଏପଟେ ହଉଚି ନା, ତ ସ୍କୁଲ ରେ ସବୁ ଏଇପଟେ ରହୁଛନ୍ତି। ତାକୁ ଖୁଆଇଦିଏ।
ଆଜ୍ଞା। ଆପଣ ସେଆଡୁ ବୁଲାବୁଲି କି ତାରିଣୀ କେତେ ବାଟ ଘରଠୁ?
ଘର ଠୁ ତିରିଶ ପଇଁ ପଚିଶ ରୁ ତିରିଶ କିଲୋମିଟର ହେଇଯିବ।
ଘଣ୍ଟାଟେ ଲାଗିବ ନା ଦେଢ଼ ଘଣ୍ଟା?
ଆଜ୍ଞା ଘଣ୍ଟେ ଲାଗେନି। ପଚାଶ ମିନିଟ୍ ଲାଗେ। ଯଦି ବାଇକରେ ଯିବେ ଚାଳିଶ୍ ପଚାଶ୍ ମିନିଟ୍ ଲାଗିବ।
ରାସ୍ତା ପୁରା ଭଲ? ସେଥିପାଇଁ ଜଲଦି ଆଉ। ବସ୍ ରେ ଗଲେ ଟିକେ ଟାଇମ ଲାଗିିବ ବୋଧେ ନା? ରହି ରହିଯିବ ନା ସବୁଆଡେ ରଖି ରଖିଯିବେ ହଁ। ସେଥିପାଇଁ ଲେଟ୍ ହେଇଯିବ। ଓହୋ ଆଜ୍ଞା। ଭଲ ଲାଷ୍ଟ ଟାଇମ କେବେ ଯାଇଥିଲେ?
ଆଜ୍ଞା କଣ କହିଲେ?
କେବେ ଯାଇଥିଲେ ତାରିଣୀ ମାଙ୍କ ପାଖକୁ?
ତାରିଣୀ ମା ଙ୍କ ପାଖକୁ ଆଜ୍ଞା ଏଇ ଭିତରେ ସେ ପଢାପଢି ଭିତରେ ଯାଇଥିଲେ ଆଜ୍ଞା ପାଖାପାଖି ତ।
ଆପଣ ଯୋଉ ହଷ୍ଟେଲରେ ରହୁଥିଲେ ଘରଠୁ କେତେ ବାଟରେ ପ୍ରାୟ ଥିଲେ?
ଆଜ୍ଞା ଘରଠୁ ଛଅସ୍ତରୀ ସତସ୍ତରୀ କିଲୋମିଟର ହେଇଯିବ।
ତ ଏତେ ବାଟରେ ପୁରା ଥିଲେ ନା।
ଆଜ୍ଞା ଆଜ୍ଞା।
ଯିବ୍ ମଝିରେ ମଝିରେ ଘରକୁ ଆସୁ ମୁଁ ବୁଲିକି ଯାଉ ଏବେ ମଝିରେ ମଝିରେ ଏବେ ତ ଖ ଏବେ ସରିଗଲା ତ ଆପଣଙ୍କର ତିନି ବର୍ଷ ର୍ଷ ନା ଚାରି ବର୍ଷ ଆପଣଙ୍କର?
ନାଇଁ ନାଇଁ ଆଜ୍ଞା ଡିପ୍ଲୋମା ତିନି ବର୍ଷ। ଡି ଯଦି ଆପଣ ଡିଗ୍ରୀ କରିବେ ଚାରିବର୍ଷ। ଆଜ୍ଞା। ନାଇଁ ଯଦି ସେଟା ମାନେ ଯୁ ଆଜ୍ଞା ତିନିବର୍ଷ। ତାହେଲେ ଲାଟେରାଲ୍ ଏଣ୍ଟ୍ରି କରତେ ପଡିବ।
ଓହୋ। ସେ ଯୋଉ ଲାଟେରାଲ୍ ଏଣ୍ଟ୍ରି ମାନେ କଣ ମୁଁ ଜାଣିନି।
ଆଜ୍ଞା ମାନେ ସେଇଟା କଣ କୁହନ୍ତି ନା ଯଦି ଆପଣ ମାନେ ଯେମିତି ମୁଁ କହୁଚି ଦେଖନ୍ତୁ ଦଶମ ପରେ ଆକଚୁଆଲି ଡି ଡିପ୍ଲୋମା କରିବା କଥା।
ହଁ ଦଶମ ପରେ କରିବା କଥା।
ଆଜ୍ଞା। କିନ୍ତୁ ଆମେ ଯେହେତୁ ପ୍ଲସ ଟୁ ପରେ କରୁଚୁ ତ ଆମେ ପ୍ଲସ ଟୁ ର ପାଠଟା ଆଜ୍ଞା ଗୋଟେ ବର୍ଷ ପାଠ ପଢୁଚୁ। ଆ ଦୁଇ ବର୍ଷ ପଢୁଚୁ ପ୍ଲସ ଟୁ। ତ ସେଇ ଯୋଉ ଦୁଇ ବର୍ଷରୁ ଆଜ୍ଞା ଗଟେ ଡିପ୍ଲୋମାର ପ୍ରଥମ ବର୍ଷଟା ଖାଲି ପ୍ଲସ୍ ଟୁ ର ପାଠ ହିଁ ପଢନ୍ତି।
ଓ ସେଥିପାଇଁ ଗୋଟେ ବର୍ଷ କଟିଯାଏ।
ଆଜ୍ଞା। ମାନେ ଯଦି ଆପଣ ପ୍ଲସ ଟୁ ପରେ ଇଏ କରିବେ ତ ଆପଣ ଯଦି ଲାଟେରାଲ୍ ରେ ବି ଲେଖେଇ ପାରିବେ। କିନ୍ତୁ ମୁଁ
ହଉ ଭଲ ହେଲା। ହଉ ତାହେଲେ ରଖିଦିଅନ୍ତୁ ପଛରେ କଥାହବା।
ଆଜ୍ଞା।